ନମସ୍
ଆଜ୍ଞା ନମସ୍କାର୍, ଶୁଭ ସନ୍ଧ୍ୟା ଆଜ୍ଞା।
ଶୁଭ ସନ୍ଧ୍ୟା, କଣ କରୁଚନ୍ତି?
ଆଜ୍ଞା ମୁଁ ବସିଚି ଆଜ୍ଞା, ଆପଣ କଣ କରୁଚନ୍ତି?
ହଁ ମୁଁ ବି ସେଇ ଛାତ ଉପରେ ବସିଥିଲି ଆଉ, ଆପଣଙ୍କ ସ୍ଵାସ୍ଥ୍ୟ ଭଲ ଅଛି ନା?
ଆଜ୍ଞା ମୋ ସ୍ୱାସ୍ଥ୍ୟ ଭଲ ଅଛି, ଆପଣଙ୍କର ଆଉ ପରିବାରର?
ହଁ ମୋ ସ୍ଵାସ୍ଥ୍ୟ ଟିକେ ଖରାପ୍ ଅଛି, ପରିବାରର ସ୍ଵାସ୍ଥ୍ୟ ଭଲ ଅଛି ଆଜ୍ଞା।
ଆଜ୍ଞା ମୋ ପରିବାର ବି ସ୍ୱାସ୍ଥ୍ୟ ଭଲ ଅଛି ଆଜ୍ଞା।
ଆଜ୍ଞା, କଣ ଖାଇଥିଲେ ଆପଣ?
ହଁ, ମୁଁ ଆଜ୍ଞା ଗରମ ଭାତ ଖାଇଥିଲି, ଆଉ ଆପଣ?
ମୁଁ ବି ସେଇ ପଖାଳ ଭାତ ଖାଇଥିଲି ଆଉ।
ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ଅଛି, ଆପଣ କିପରି ପଖାଳ ଖାଇଲେ ଆଜ୍ଞା?
ପଖାଳ ନ ଖାଇଲା ବେଳକୁ ଭଲ ଲାଗୁନି, କଣ କରିବା?
ଆଜ୍ଞା ଏ ଖରା ଦିନ ମୁଁ ବୁଝିପାରୁଚି କିନ୍ତୁ ଆପଣ ଟିକେ ଅଳ୍ପ ଖାଦ୍ୟ ଖାଇବା ପ ପଖାଳ ଖାଇବା କଥା ନୁହେଁ ଆଜ୍ଞା।
ଆଜ୍ଞା ବୁଝିପାଇଲିି ବି, ଦେହ ଟା ଖରାପ ଅଛି, ପଖାଳନ୍
ହଁ ଦେହଟା ଖରାପ ଅଛି ଆପଣଙ୍କୁ ଆପଣ ଡାକ୍ତରଙ୍କ ପରାମର୍ଶ ନେଇକି ଆପଣଙ୍କ ପ ବଟିକା ଆପଣ ଧ୍ୟାନ ଦେଇ ଖାଆନ୍ତୁ। ତାପରେ ସୁରକ୍ଷିତରେ ରୁହନ୍ ତୁ, ଓଦା କପଡ଼ା ୟୁଜ୍ କରନ୍ତୁ ନାହିଁ, ଏହା ଦ୍ଵାରା ଜର ଅଧିକ ହୋଇଥାଏ ଆପଣଙ୍କର। ଥିଲି କି ଆପଣଙ୍କର କଣ କଣ ମାନେ କଁହ କେଉଥିପାଇଁ ଜର ହେଲା କୋଉ ଭିଟାମିନ୍ ଫିଟାମିନ୍ ଅଭାବ ରୁ ହେଲାକି ଆପଣଙ୍କର
ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଭା ଠିକ୍ କରିଛନ୍ତି ଠିକ୍ କହିଛନ୍ତି ଆପଣ।
ହଁ ମୁଁ କହୁଥିଲି କି ଆପଣଙ୍କୁ
ଭିଟାମିନ୍ ମୋର ବହୁତ୍ କମ୍ ଅଛି ଆଜ୍ଞା। ଟିକେ କଣ କହିପାରିବେ କି ତା ବିଷୟରେ ଟିକେ ତା ବସ୍ତୁତ୍ଵ ବିବରଣୀ କିଛି ଦେଇପାରିବେ ଆଜ୍ଞା
ହଁ ଆଜ୍ଞା ମୁଁ ବା ତ ଆପଣଙ୍କୁ ସେଇଥିପାଇଁ କଲ୍ କରିଥିଲି ଆଜ୍ଞା।
ଆଜ୍ଞା ଆଜ୍ଞା କୁହନ୍ତୁ
ହଁ ଭିଟାମିନ୍ ଭିଟାମିନ୍ ଟା କଣ ଆପଣଙ୍କ ଦେହରେ ଯେଉ ଜୈବିକ ପଦାର୍ଥ ଥାଏ ଯାହା ଶରୀରକୁ ସୁସ୍ଥ ରଖିଥାଏ ସେଇଟା ଆପଣଙ୍କର ଅଭାବ ହୋଇଛି ଆଜ୍ଞା। ଆପଣ ଯୋଉ ଖାଦ୍ୟ ଠିକ୍ ସେ ଭାବରେ ଖାଉନାହାନ୍ତି ଠିକ୍ ଟାଇମ୍ ରେ ଖାଉନାହାନ୍ତି ହୁଁ ଡେରି କରୁଛନ୍ତି ଖାଇଆକୁ ଖା ଖାଦ୍ୟ ଠିକ୍ ଟାଇମ୍ ରେ ନ ଖାଇବା ଦ୍ଵାରା ଆଉ ନିୟମିତ ସଠିକ୍ ଭାବେ ସବୁ ପ୍ରକାର ଖାଦ୍ୟ ଖାଇବା ଦ୍ୱରା ଆମିଷ ନିରାମିଷ ସବୁ କିଛି ଖାଇବା ଦର ଆପଣ ଆମିଷ ନିରାମିଷ ଦିଟାଯାଁକ ଖାଉଛନ୍ତି ନା ଆଜ୍ଞା?
ନା ମୁଁ ଆମିଷ ଖାଉନି ନିରାମିଷ ଖାଲି।
ଅ ଚଳିବ ଲୋକମାନେ ବି କିଛି ଲୋକ ଅଛନ୍ତି ଯୋଉମାନେ ପୁରା ଆମିଷ ତ୍ୟାଗ କରିଚନ୍ତି ତାପରେ ମଧ୍ୟ ସବୁଠୁ ଭିଟାମିନ୍ ଅଧିକ ପୃଷ୍ଟି ସାର ଖାଦ୍ୟ ଖାଇଆ ଦରକାର୍ ଯେପରିକି ସୋୟାବିନ୍ ହଉ ଉଁ ପ ପ ପନିପରିବା ହଉ ଡାଲି ଜାତୀୟ ଖାଦ୍ୟ ହଉ ସବୁ ଖାଦ୍ୟ ଖାଇବା ଦ୍ଵାରା ରୁଟି ଖାଇବା ଦ୍ଵାରା ଏହା ଆମକୁ ଦେହକୁ ସୁ ସ ତେଜ୍ ରଖେ ବା ଆମୁକୁ ଶରୀରକୁ ଇଏ ଦିଏ ଶକ୍ତି ଦିଏ ଆଜ୍ଞା ବୁଝିପାଇଲେ?
ଆଜ୍ଞ ଆଜ୍ଞା ବୁଝିପାଇଲି ଆଜ୍ଞା।
ଆପଣ ଏଇ ସବୁ ସ୍ତଟକା ପନିପରିବା ଖାଇବା ଦ୍ଵାରା ଆପଣଙ୍କର ଦେହ ପୁରା ସଠିକ୍ ରହିବ।
ଆଜ୍ଞା ଆଜ୍ଞା ଆଜ୍ଞା ବୁଝିପାଇଲି ଆଜ୍ଞା।
ହଁ। ଆପଣ ଆଉ କଣ ମାନେ ବୁଝିପାରୁଛନ୍ତି ନା ଏଇ ଏଗୁଡ଼ିକ ସବୁ ଆମର ଯେତିକ ସବୁ ଭିଟାମିନ୍ ସବୁ ରହିଲା ଆପଣ ଜାଣିଛନ୍ତି ଏଗୁଡ଼ିକ ସବୁ କଣ?
ଜାଣିନେଇଁ।
ହଁ ମୁଁ କହୁଛି ଆପଣ ଶୁଣନ୍ତୁ ଏଗୁଡ଼ିକ ସବୁ ଆମେ କିପରି ହୁଏ ଭିଟାମିନ୍ ଦେଖନ୍ତୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିଆ ଦ୍ଵାରା ଆମ ଆମେ ନିତିଦିନରେ ଯୋ ଯେତିକ ସବୁ କାର୍ଯ୍ୟ କରୁଚେ ଏଗୁଡ଼ିକ କାରିଆ ଦ୍ୱାରା କାର୍ଯ୍ୟ କରିଆ ଦ୍ୱାରା ଆମର ସବୁ ଶକ୍ତି ଶେଷ ହୋଇଯାଏ
ଆଜ୍ଞା।
ଶକ୍ତି ଅଳ୍ପ ପରିମାଣରେ ବି ଦରକାର୍ ହୋଇଥାଏ ସବୁ ମାନେ କାର୍ଯ୍ୟ। ଏହାକୁ ଆମେ କଣ କହିଥାଉ ନା ଜୀବସାରା କହିଥାଉ ଆଜ୍ଞା ବୁଝିଲେ ଏହା ମୋଟ ତେର ପ୍ରକାର ହୋଇଥାଏ ଭିଟାମିନ୍ ହୁଏ ବୁଝିଲେ ଆଜ୍ଞା
ଆଜ୍ଞା ଆଜ୍ଞା ବୁଝିପାଇଲି।
ଆପଣ ସବୁଠୁ ବଡ ଭିଟାମିନ୍ ଜାଣିଛନ୍ତି କଣ?
ଜାଣିନି ଆଜ୍ଞା।
ହଁ ସିଏ ହଉଛି ଆଜ୍ଞା ଜଳ ଜାଣିଚନ୍ତି ଆମ-ଆମ-ଆମ ଦେଖନ୍ତୁ ତ ଜାଣିଛନ୍ତି ଆପଣ ପୁରା ସ ସତୁରି ଭାଗର ଜଳରେ ତିଆରି। ହଁ ସେଠି ଜଳ ଯେତେ ଆପଣ ଶରୀରରେ ସୁ ସୁରକ୍ଷି ତ ରଖିବାକୁ ଚାହୁଁଛନ୍ତି ତାହେଲେ ପ୍ରତିଦିନ ଜଳ କେତେ ଗ୍ଲାସ ପିଆ ଦରକାର। ଛଅରୁ ସାତ ଗ୍ଲାସ ପ୍ରତିଦିନ ଆପଣ ପିଇବା ଦରକାର। କଥା ବୁଝିଲେ ଆଜ୍ଞା ଆଜ୍ଞା। ଏହା ଦ୍ଵାରା କଣ ହୁଏ ନା ଆପଣଙ୍କର ମାନେ ନିତିଦିନ କାର୍ଯ୍ୟ କରିବାର ଏନର୍ଜି ବା ଶକ୍ତି ସ ସଦାବେଳେ ମିଳିଥାଏ ଆପଣଙ୍କୁ କଥା ବୁଝିଲେ ଆଜ୍ଞା ହଁ ଯେ ଯେତେ ସଫିସିଏଣ୍ଟ ଆପଣ ପାଣି ପିଇବେ ଯେତେ ଆବଶ୍ୟକ ଠାରୁ ଅଧିକ ପାଣି ପିଇବା ଦ୍ଵାରା ଆପଣଙ୍କ ଦେହରେ ଥିବା ଜୀବାଣୁ ଯେତେକ ସବୁ ଅବ୍ୟଶିକିତ ଦ୍ରବ୍ୟ ସବୁ କି ଛି ନଷ୍ଟ ହେଇଯାଏ ଆଜ୍ଞା।
ଆଜ୍ଞା।
ହଁ ଆଉ ଆପଣଙ୍କୁ ସବୁ ଭିଟାମିନର କିଛି କିଛି ମାନେ କହି ଦଉଛି କିଛି କିଛି ତାର ଉ ଉପକାରିତା କହିଦଉଛି କି ଆପଣ ଏଇ ଏଇ ଭିଟାମିନର ଖାଦ୍ୟ ଖାଇଲେ ଆପଣ ସୁରକ୍ଷିତ କ୍ଷିତ ରହିବେ।
ଆଜ୍ଞା ଆଜ୍ଞା ଆଜ୍ଞା ବୁଝିପାରିଲ ଆଜ୍ଞା।
ମୁଁ ଆଉ ଷ୍ଟାର୍ଟ କରୁଛି ଆଜ୍ଞା ଭିଟାମିନ୍ ସି ବୁଝିପାଇଲେ ଆଜ୍ଞା।
ଆଜ୍ଞା ବୁଝିପାଇଲି।
କୁହ କହୁଛି ଶୁଣନ୍ତୁ ଆଜ୍ଞା। ହଁ ଭିଟାମିନ୍ ସି ଟା। କଣ ଆପଣ ଜାଣିଛନ୍ତି ସିଏ ଆମର କଣ କରିଥାଏ ଜାଣିଛନ୍ତି?
କଣ କରିଛନ୍ତି ଆଜ୍ଞା?
ସିଏ ଆମର ରୋଗ ପ୍ରତିରୋଧିକ ଶକ୍ତିକୁ ବଢ଼ାଇଥାଏ ଆଜ୍ଞା ଜାଣିଛନ୍ତି? ରୋଗ ପ୍ରତିଶୋଧକ ବୃତ୍ତି ଯେଉଁଟା ଆମର ଇମ୍ୟୁନିଟି ବୁଝୁଛନ୍ତି ଆଜ୍ଞା।
ଆଜ୍ଞା ଆଜ୍ଞା ବୁଝି ପାଇଲି।
ହଁ ସେଇଆକୁ ବଢ଼େଇଥାଏ।
ଆଜ୍ଞା।
ସେ ଭିଟାମିନ୍ ସିଟା ଆପଣ ଯେପରିକି ଖାଉଛନ୍ତି କଣ କଣ ଜାଣିଛନ୍ତି ନା? ସେଗୁଡ଼ିକ ସାଧାରଣତଃ ସାଧାରଣତଃ ଖଟା ଜାତୀୟ ଫଳ ଯଥା ଲେମ୍ବୁ ଅଁଳା, ସପୁରୀ ଏଗୁଡ଼ିକ ହେଉଛି ଏହାର ମୁ ଖ୍ୟ ଖାଦ୍ୟ ଯେଗୁଡ଼ିକ ଆପଣ ଖାଇଲେ ଆପଣଙ୍କର ଭିଟାମିନ୍ ସି ବଢ଼ିଥାଏ। ବା ଆପଣଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି ବଢ଼େ।
ମାନେ ଦେହରେ ରୋଗ ପ୍ରତିରୋଧକ ଶକ୍ତିଟା ବଢିବ ଆଜ୍ଞା।
ଆଜ୍ଞା। ଏହା ଦ୍ଵାରା ଆପଣଙ୍କୁ କିଛି ଆପଣଙ୍କ ଯୋଉ ଦେହ ଅସୁସ୍ଥତା ହଉଛି, ଏ ଏହା ଖାଇବା ଦ୍ଵାରା ଆ ଆପଣଙ୍କର ମାନେ ଦେହ କେବେ ବି ଅସୁସ୍ଥ ରହିବ ନାହିଁ।
ଆଜ୍ଞା। ବୁଝି ପାଇଲି ଆଜ୍ଞା ଠିକ୍ କହିଛନ୍ତି ଆପଣ।
ଆଜ୍ଞା, ହଁ ମୁଁ କହୁଥିଲି ଆଉ ଆପରେ ରହିଲା ଆପଣଙ୍କର ଭିଟାମିନ୍ ବି କମ୍ପ୍ଲେକ୍ସ ଜାଣିଛନ୍ତି ଆଜ୍ଞା? ବି ବି କମ୍ପ୍ଲେକ୍ସ ମଧ୍ୟରେ କିଏ କିଏ ଯାଉଛନ୍ତି ଜାଣିଛନ୍ତି ଆଜ୍ଞା?
ନାଁ।
ହଁ ମୁଁ କହୁଛି ଆଜ୍ଞା ଶୁଣନ୍ତୁ ଭିଟାମିନ୍ ଆପଣ ବି ଯାଉଛି ବି ୱାନ୍ ବି ଟୁ, ବି ସିକ୍ସ, ଆଉ ବି ଟୁଏଲ ଯାଉଚି ଆଜ୍ଞା।
ଆଜ୍ଞା ଆଜ୍ଞା ନା ଜାଣିନଥିଲି ଆଜ୍ଞା ଆପଣଙ୍କ ଠାରୁ ଶୁଣିଆକୁ ପାଉଚି।
ହଁ ଏଇ ଶକ୍ତି ଦ୍ଵାରା ଆପଣଙ୍କର କଣ ହୁଏ ଜାଣିଚନ୍ତି? ସ୍ନାୟୁ ତନ୍ତ୍ର ଏହା ଆମର ସ୍ନାୟୁତନ୍ତ୍ର ଯୋଉଟା ନିଶ୍ଵାସ ପସ ନିଃଶ୍ଵାସ ଯୋଉ ନେଉଚନ୍ତି।
ଆଜ୍ଞା।
ଏହା ଏହା ଏହା ଆମର ଏଠି କେଶ କାର୍ଯ୍ୟ କରିଥାଏ ଆଜ୍ଞା। ନିଶ୍ଵାସର ଯୋଉ ଆମେ ଯୋଉ ନୋଉ ନିଶ୍ୱାସ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ବୁଝିପାଇଲି ଆଜ୍ଞା। ହଁ ଆଜ୍ଞା ସୁବୁଛି।
ସ୍ନାୟୁତନ୍ତ୍ର ଯେଉଁ ନେଇଥାଉ ସେଥିରେ ଏହା ଆମର ସାହାଯ୍ୟ କରିଥାଏ ଆଜ୍ଞା।
ଆଜ୍ଞା ବୁଝିପାଇଲିି।
ଏଗୁଡିକରେ ଆମର ସବୁ ଯାଉଚି ଆଜ୍ଞା କ୍ଷୀର, ଅଣ୍ଡା, ସବୁ ସତେଜ ପନିପରିବା ଆଜ୍ଞା। ଯେତ ତେ ଆପଣ ସଜନା ଛୁଇଁ ଆରମ୍ଭ କରୁ ଅମ୍ବୁତଭଣ୍ଡା। ଯେତେ ପ୍ରକାରକ ସବୁଜ ପନିପରିବା ରହିଲା କଲରା।
ଆଜ୍ଞା।
ଯୋଉ ଯୋଉଗୁଡ଼ା ପାଟିକୁ ଖରାପ ଲାଗେ ପିତା ଲାଗେ ସେଗୁଡ଼ିିକ ଦେହ ପ୍ରତି ବହୁତ ହିତକାରି ଜଣିଚନ୍ତି ଆଜ୍ଞା?
ଆଜ୍ଞା ଆଜ୍ଞା ଜାଣିଚି ଆଜ୍ଞା।
ଆଜ୍ଞା ସେଥିପାଇଁ ମୁଁ କୁହେ କି ସଦାବେଳେ ଆପଣ କ୍ଷୀର ଗରମ କରି ପିଅନ୍ତୁ। ଦହି ଖାଆନ୍ତୁ, କି ଘିଅ ଖାଆନ୍ତୁ, ସବୁଜ ପନିପରିବା ଖାଆନ୍ତୁ, ଆଜ୍ଞା।
ଆଜ୍ଞା ଆଜ୍ଞା।
ଆପଣଙ୍କୁର ଆପଣଙ୍କର ମତେ ଲାଗୁଚ ଆପଣଙ୍କ ବୋଧେ ପୋତଳା ହୋଇଥିବେ ପୁରା। ନା ମୋଟା ଆପଣ?
ଅଁ ମୁଁ ମୋଟା।
ହଁ ଆପଣ ମୋଟା ଯଦି ଆପଣଙ୍କୁ ତାହେଲେ ମିଆଁ ଅ ଚର୍ବି ଦ୍ରବ୍ୟଣିୟ ଜାତୀୟ ଭିଟାମିନ୍ ଖାଇବା ଏତେ ଆବଶ୍ୟକ ପଡୁନଥିବ।
ନା ନା।
ତଥାପି ମୁଁ ଆପଣଙ୍କୁ କହିଦୋଉଚି। ଆପଣ ଯୋଉ ଚର୍ବି ଜାତୀୟ ଖାଦ୍ୟ ଖାଉଚନ୍ତି ସେଥିରେ ଆମର ଭିଟାମିନ୍ ଏ ଯାଉଚି। ଭିଟାମିନ୍ ଡି ଯାଉଚି, ଆଉ ଭିଟାମିନ୍ ଇ ମଧ୍ୟ ଯାଉଚି, ଆଉ ଭିଟାମିନ୍ କେ ମଧ୍ୟ ବି ଯାଉଚି।
ଆଜ୍ଞା ଆଜ୍ଞା।
ଆପଣ ଜାଣିଚନ୍ତି ଭିଟାମିନ୍ ଏ ଦ୍ଵାରା କଣ ହୋଇଥାଏ? ଆକୁନୁ ଆ। ଆଜ୍ଞା କହୁଚି ଆଖିରେ ଯୋଉ ଦୃଷ୍ଟି ଶକ୍ତି ତାହା ଏହା ଦ୍ଵାରା ହିଁ ମିଳିଥାଏ। ଏଇ ଭିଟାମିନ୍ ଏ ଜାତୀୟ ଖାଦ୍ୟ ଖାଇଲେ। ଏମତି ଗାଜର, ପାଳଙ୍ଗ
ଆଜ୍ଞା।
ଏବଂ କ୍ଷୀରରେ ପ୍ରଚୁର ମିଳିଥାଏ। ବୁଝିଲେ? ଆପଣ ଯେତେ ଗାଜର ପାଣ, ପାଳଙ୍ଗ ଶାଗ, କ୍ଷୀର ଏ ସବୁ ଖାଇଵା ଦ୍ଵାରା ଆପଣ ଆଖି ବହୁତ ସୁତର୍ଯ୍ୟ ରହେ ପୁରା।
ଆଜ୍ଞା ଆଜ୍ଞ ବୁଝିପାଇଲି ଆଜ୍ଞା।
ଆଉ ଭିଟାମିନ୍ ଡି ଦ୍ଵାରା ଆପଣ ଜାଣିଚନ୍ତି କଁ ମିଳିବ ଆପଣଙ୍କ ଦେହକୁ?
ନାଇଁ ଜାଣିନାଇଁ।
ଆପଣଙ୍କର ହାଡ଼ ମଜବୁତ ରୁହେ ଆଜ୍ଞା ଯୋଉ। ଆପଣଙ୍କ ଯଦି ଗୋଡ଼ ହାତ ଯୋଉ। ଆଜ୍ଞା ଗୋଡ଼ ହାତ ଯୋଉ ବିନ୍ଧୁଛି ବିନ୍ଧୁଛି ଟିକେ ତ ହଉଥିବ ଯଦି ଅଧିକ। କାର୍ଯ୍ୟ କରିବା ଦ୍ଵାରା ଗୋଡ଼ ର ବୁଢ଼ାଆଙ୍ଗୁଠି ଯେଉଟା।
ଆଜ୍ଞା।
ବୁଝିପାରୁଛନ୍ତି ନା?
ଆଜ୍ଞା ଆଜ୍ଞା ବୁଝିପାରୁଛି।
ହୁଁ ହୁ ମୁଁ ସେଇଗୁଡା କହୁଛି ଏହା ଏହା ଆପଣଙ୍କୁ କୋଉଥିରୁ ମିଳଥାଏ ଆପଣ ଯଦି ସବୁଦିନ ସକାଳୁ ଉଠି ସୂର୍ଯ୍ୟଙ୍କ କିରଣ ପାଇବେ। ଆପଣ ଦେହରେ ନେବେ ଏହା ଦ୍ଵାରା ଆପଣଙ୍କୁ ଭିଟାମିନ୍ ଡି ମିଳେ ଆଜ୍ଞା।
ଆଜ୍ଞା ବୁଝିପାରିଲି।
ଆପଣ ସକାଳୁ କେତେବେଳୁ ଉଠନ୍ତି ଆଜ୍ଞା।
ମୁଁ ସାଢ଼େ ପାଞ୍ଚଟା ଛଅଟା ବେଳୁ ଉଠେ ଆଉ।
ଆଜ୍ଞା ହୁଁ ସକାଳୁ ଯେତେ ଶୀଘ୍ର ଉଠିବେ ଆଜ୍ଞା।
ଆଜ୍ଞା ବୁଝିପାଇଲିି।
ହଁ ଆଉ ଭିଟାମିନ୍ ଇ ଦ୍ଵାରା ଆପଣଙ୍କର ଯୋଉ ଚର୍ମ ରୋଗ ଯୋଉଁ ହୋଇଥାଏ କି କେଶ ସୁସ୍ଥ ରଖିବା। ଆଜ୍ଞା ଆପଣଙ୍କ ସ୍କିନରେ ଯଦି ଦାଗ ମାଗ କି ବ୍ରଣ ଫଣ ହୁଏ କି ଚୁଟି ଝଡ଼ିବାର ଅସୁବିଧା ହେଉଛି ତାହା ଭିଟାମିନ୍ ଇ ଜାତୀୟ ଖାଦ୍ୟ ଖାଇବା ଦରକାର।
ଆଜ୍ଞା।
ଏହା ଆମ ଦେହରେ କଣ କରେ ନା ଆଣ୍ଟି ଅକ୍ସାଇଟ ଭାବରେ କାର୍ଯ୍ୟ କରେ ପୁରା ମାନେ ପୁରା ମାନେ ଯେତିକ ସବୁ ବିଜନ ଫିଜନ ଥାଏ ଇଏ ତାହା ସହିତ ପୁରା ମୁକାବିଲା କରିଥାଏ।
ଆଜ୍ଞା।
ଆପଣ ବାଦାମ ମଞ୍ଜି ଖାଇବା ଦ୍ୱାରା ସବୁଜ ପତ୍ର ଯୁକ୍ତ ପନିପରିବା ଯେପରିକି ସବୁଜ ପତ୍ରରେ କଣ ରହିଲା ଆମ ସଜନା ଶାଗ। ହ ଯେତେ ପୁରା ଶାଗ ସେଗୁରା ସବୁ ଖାଇବା ଦରକାର ଆଜ୍ଞା।
ଆଜ୍ଞା ଆଜ୍ଞା ଧନ୍ୟବାଦ।
ଆଜ୍ଞା ଭିଟାମିନ୍ ଆଜ୍ଞା ଆଜ୍ଞା ମୁଁ କହୁଛି ଆଜ୍ଞା ଶୁଣନ୍ତୁ ଟିକେ ଭିଟାମିନ କେ ଦୂରା ଆପଣଙ୍କୁ
ଆଜ୍ଞା ଟିକେ ମୋ କଥା ଟିକେ ଶୁଣନ୍ତୁ ଆଜ୍ଞା ଧନ୍ୟବାଦ ମତେ ମତେ ଏତେ ସବୁ କିଛି କହିଥିବାରୁ ମୁଁ ବହୁତ ଖୁସି ହେଲି ଆପଣଙ୍କ ଠାରୁ ମତେ କିଛି ଶିଖିବାକୁ ମିଳିଲା। ଆପଣଙ୍କୁ କେମିତି ଲାଗିଲା ଏତେ ସବୁ କଥା କହିକି
ଆଜ୍ଞା ମୋତେ ବି ଭଲ ଲାଗିଲା ଆପଣଙ୍କ ଦେହଟା ଅସୁସ୍ଥତା ଥିଲା ତ ସେଥିପାଇଁ ମୁଁ ଆପଣଙ୍କୁ ସବୁ କୋଉ କୋଉ ପନିପରିବା କୋଉ କୋଉ ଭିଟାମିନ୍ ଖାଇବା ଦ୍ୱାରା ଆପଣ ଦେହ ଅତିଶୀଘ୍ର ଭଲ ହୋଇଯିବ ସେ ସେଥିପାଇଁ ମୁଁ ଆପଣଙ୍କୁ ଜଣଉଥିଲି ଆଜ୍ଞା।
ଆଜ୍ଞା ଆପଣ ଯାଆନ୍ତୁ କଣ କରିବେ ମୋର କାମ ଅଛି ମୁଁ ଯାଉଛି।
ବି ବଢଉଥିଲ ଆଜ୍ଞା।
ଆଜ୍ଞା ଆଜ୍ଞା ଆପଣ ଯାନ୍ତୁ କଣ କରିବେ ମୁଁ ଯାଉଛି ଟିକେ ମୋର ଖାଦ୍ୟ ଖାଇବା ଟାଇମ୍ ହେଲା ମୁଁ ଟିକେ ଖାଇବ ଆପଣ ରଖ ରଖୁଛି ନମସ୍କାର।
ଆଜ୍ଞା ମୁଁ ବି ରଖୁଛି ନମସ୍କାର।